ହ୍ୟାଲୋ।
ହ୍ୟାଲୋ।
ହଁ ଭାଇ କଣ କରୁଛନ୍ତି?
ମୁଁ ଘରେ ବସିଛି।
ଓ ହୋ।
ତମେ କଣ କରୁଛ?
ହଁ ମୁଁ ବି ବସିଛି। ଖାଇ ସାରିଲେଣି?
ହଁ ମୁଁ ଏବେ ଖାଇଲି ତମେ?
ହଁ ମୁଁ ବି ସେମେ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି।
କଣ କୁହନ୍ତୁ?
ଆପଣ କେମିତି ଅଛନ୍ତି?
କଣ?
ତମେ କେମିତି ଅଛ?
ହଁ ମୁଁ ଭଲ ଅଛି ତମେ?
ହୁଁ ଭଲ ଅଛି।
କୋଉ କ୍ଲାସ୍ ଆପଣଙ୍କର ପ୍ଲସ୍ ଟୁ ସରିଛି ତ?
ହଁ ଏବେ ସରିଛି।
କ ଷ୍ଟ୍ରିମ ଥିଲା? ସାଇନ୍ସ ନା ଆର୍ଟ୍ସ?
ସାଇନ୍ସ ଥିଲା।
ଓହୋ।
ହଁମି କଣ କରୁଛି ଉଁ?
ନା।
ଅମି କଲ କରିଛି।
ଓହୋ ମୋତେ ସେ କାଲି ଇଭିନିଂରେ ଦେଇ ଥିଲା। କଣ କହିଲ?
ମୁଁ ଭାବିଛି ଏବେ ଗା ୟୁଜି ଟା କରିଦେବି ବୋଲି।
ପ୍ସ୍ ଥ୍ରୀ।
ହଁ।
କଣ ବିଏସ ନା ବିଏ?
ବି ଏସ୍ ସି କରିିବି।
କୋଉ ଅନର୍ସରେ?
ଜୁ ଲଜି ଅନର୍ସ।
ଓହୋ।
ତମେ କ ତମେ କଣ କରୁଛ?
ମୁଁ କମ୍ପ୍ୟୁଟର ସାଇନ୍ସ କରିବି ବିଟେକ୍।
କଣ କହୁଥିଲ କାଲି ସନ୍ଧ୍ୟା ହେ
ମୁଁ କହିଲି କାଲି ଅମୀ ତମ ନମ୍ବର ଦେଲା ଯେ କଥାପା କଣ କହିଲେ ଚାର୍ଜ ନ ନହିଁ ମୁଁ କାଲି ଦିନରେ କଲ କରିବି
ମତେ କହିନି ସେ
କହିନି କିଛି
ନା ଏବେ କଲ୍ କରିଥିଲା ସେଥିଲାଗି ସେ କହିବ ବୋଲି
ଓହୋ ତା କେବେତୂ ଚିହ୍ନୁଚ?
ହଁ
ତାକୁ କେବେଠୁ ଚିନଚ?
ଉଁ ସେକେଣ୍ଡ ଇୟର ଜୁଲାଇ ମାସରେ ଏଇଯଉ ପଚିଶି ହଁ କୋଚିଂ ରୁ ଫାଷ୍ଟ ଜାଣିଥିଲି ତାକୁ।
ଏ ଭୁପନ ନ କି?
ହଫ
ଓହୋ
କୋଚିଂ ରୁ ତାକୁ ଜାଣିଛି
ହୁଁ ହୁଁ
ତମେ
ସେ ପଢ଼ୁଥିଲା ଯେ ଆସିଲା ନାଇଁ ସେ ମୋ ଶିଶୁ ମନ୍ଦିର ସାଙ୍ଗ ଛୁଅ ଦିନ ସାଙ୍ଗ
ଓହୋ
ଏଇ ବାଯିରାଉତ କଲେଜରେ ପଢ଼ୁଥିଲ
ହଁ ବାଜିରାଉତ କରୁଥିଲି।
ଓ ହୋ
ତମେ କୋଠି କରୁଥିଲ
ମୁଁ ଭୁବନେଶ୍ୱରରେ ପଡଥିଲି ଗୋପବନ୍ଧୁ ସାଇନ୍ସ
ଉହୁ ଭଲ
କେତେ ପରସେଣ୍ଟ ରହିଲା?
ମର ସିକ୍ଟି ଏଇଟ ତମର କେତେ ରହିଛି?
ଏବେଠେ କଲେଜ ମାରକ୍ ରହିଯାଉଛି ବହୁତ ବହୁତ।
ହଁ
ହୁଁ ଘରେ ଭଲ ଅଛି ଘରେ ଭଲ ତମର?
ହଁ ଭଲ ଅଛନ୍ତି।
ତମେ ଆମ ଲୋକାଲ୍ ତ।
ହଁ
ହ ହୋ ଆଉ ରଜ କୁ କୁଆଡେ ବୁଲାବୁଲି କରିଥିଲ।
ନା ନା କୁଆଡେ ଯାଇନି ଗାଁ ରେ ହିଁ ଅଛି। ଲୋ ହଁ
କଣ ବୁଲାବୁଲି କରିବା ପାଇଁ ପ୍ଲାନ୍ କରିଛି ନା ନାଇଁ।
ଏବେ ୟୁଜି ଟା ଆଡମିସନ ସରୁ ତାପରେ ଦେଖିବା କୁଆଡେ ଗୋଟେ ଯିବା ବୋଲି ପ୍ଲାନ୍ କରିଛି ଆଉ।
ପୁରି ଯିବ।
ହଁ
ହଁ ଭଲ ଆମେ ବି ଯାଉଛୁ।
ହ ହ ଯାଅ।
ମମି କୁ ପଚାରିବି ଦେଖିକି ତାକୁ ଅଜି ପଚାରେ
ହୁଁ
କୋଉଠି ଏ ଭୁବନ ରେ ପଡିବ ତ।
ହୁଁ ଦେଖିବା କୋଉଠି ଆସିଛି ଆପ୍ଲାଏ କରିଛି ସେ ଭୁବନରେ କରିବି ବୋଲି ଭାବିଛି।
ଭୁବନ ର ଭଲ ଫ୍ୟାକ୍ଲଟି ଅଛନ୍ତି?
ଉଁ।
ଭୁବନ ରେ ଭଲ ଷ୍ଟାର୍ପ ଅଛନ୍ତି?
ହଁ ଷ୍ଟାଫ ଅଛନ୍ତି। କ୍ଲାସ ତ ହଉଛି ସବୁ ଭଲ ପ୍ରାକ୍ଟିକାଲ ବି ହଉଛି। ହୁଁ
ପଢ଼ିବା ଦରକ
ହଁ। ପଢିଲେ ନିଜ ଉପରେ ଡିପେଣ୍ଡ କରେ ଯଦି ଆମେ ନିଜେ ନ ପଢିବା
ଭଗବାନ୍ ବି ଆସିଲେ ପଢେଇ ପାରିବେନି।
ହଁ। ନିଜର ଚେଷ୍ଟା ଥିବା ଦରକାର ଯଦି ନିଜେ ଚେଷ୍ଟା ନକରିବା ଆଉ ଭଗବାନ କଣ କରିବେ। ନିଜର ଚେଷ୍ଟା ରହିଲେ ହିଁ ସବୁ କିଛି ହେଇପାରିବ।
ଆଉ କଣ। ଆଣ୍ଠୁଆ ଵଳଦେବ୍।
ହୁଁ ମୁଁ ଭାବିଛି ଟିଚର ଦେଖିବା ଆଗକୁ କଣ ହଉଛି।
ହଁ।
ମୋଟ ପଇସା ଆଉ
ମୋଟା ପଇସା କୋଉଠି ଟିଚର ମୋଟା ପଇସା।
ପୁରା ସୂଜିବି।
ଷ୍ଟାର୍ଟିଂ ଟା ଏବେ ବଢିଛି ନା ଆଉ ଆଗୁଛି।
ଚାକିରି। ଦେଖିବା କଣ ହଉଛି ଆଗକୁ ଏଇ ତ ଜଷ୍ଟ ପ୍ଲସ ଟୁ।
ଇଣ୍ଟିଗ୍ରେଟେଡ ବିଡି ଯୋଉ ଫାଷ୍ଟ ଆପ୍ଲାଏ ହେଲା ବିଡି ସେ ସେତେବେଳେ ମୁଁ ଜାଣି ପାରିଲିନି ପର ଦିନ ସରିଲା ତା ପରଦିନ ମୁଁ ଜାଣିଲି କି ଆପ୍ଲାଏ ଡେଟ୍ ସରି ଯାଇଛି ବୋଲି। ତ ମୁଁ ଆପ୍ଲାଇ କରିନଥିଲି ରହିଗଲି ଆଉ।
ଆମେ ତ ସିଭିଲ ଡ୍ୟୁଟି
ଉଁ ହଁ ସିଟି କରିଦେଇଛି।
ହଁ ଜୁଲାଇ ତିନ ରେ ହେଇଯିବ।
ପଢ଼ାପଢ଼ି କଲେ ଲାଗିଯିବ
ହୁଁ ପଢାପଢି ଚାଲିଛି ଦେଖିବା ହଉଚି ଆଉ।
ସିଟି ଦବାକୁ ଇଚ୍ଛା ନଥିଲା ମୋ ବାପା ଜବରଦସ୍ତି କହୁ ସେଇଟା ମୁଁ ଭାବୁ ଥିଲି କି ଖାଲି ଶୋଇ ଶୋଇ ଆସିିବି।
ଦେଇଦିଅ ଯଦି ଘର ଲୋକ କହୁଛନ୍ତି। ଯିବ ଦେଇକି ଆସିବ କଣ ଅଛି ସେଥିରେ।
ଦେଇ ଦେଲେ ମୁଁ ବଜେଇଦେବି ମୋର ଅଛି ଏଥି ପାଇଁ ବିଶ୍ୱାସ ଅଛି ମୁଁ ବଜାଇଦେବି। କାହିଁକି ନା ସବୁ ଯାହା ପଢିବ କ୍ୱେଶ୍ଚିନ ସବୁ ମୋ ପାଟିରେ।
ଓ ହୋ।
ଏ ଖାଲି ଅବେଗ କରିକି ଆଣିଥିଲି
ଯଦି କନଫିଡେନ୍ସ ଅଛି କି ହେଇଯିବ ଯଦି ଇଚ୍ଛା ଅଛି ମାନେ। ତମର ଯଦି ଇଚ୍ଛା। ନାହିଁ କି ମୁଁ ସେ ସବୁ କାମ କରିମି କରନି ଆ ଯଦି। ଇଚ୍ଛା ଅଛି କି ନାଇଁ ମତେ ଗୋଟେ ଭଲ ଟିଚର ହେବାର ଅଛି ଆଗକୁ। ଉଁ ଉଁ ତ ଦେଇପାରିବ। ଅସୁବିଧା କିଛ
ଟିଚର ଜମା କିଛି ଇଚ୍ଛା ନାହିଁ କଣ ପାଇଁ କହିଲେ। ! ! ! ! ! ! ! ! ! ! ମାନଙ୍କ ପାଇଁ ଆଉ ଆମେ ତ ସେ ବଡ ହବ ଟିଚର ହବା ସେ ଆ ହାଇ ଲେବୁଲୁ ପିଲା ଥିଲେ ସେ ଆଉ କୁଆଡୁ କୁଆଡୁ ତାହେଲେ ସବୁଠୁ ବେଷ୍ଟେ ଟିଚର ହବୁନି।
କେମିତି କ ଆ ସେମିତି କହିଲେ ହବ କି। ଆମେ ଯୋଉଟା କରିଛେ ସେଇଟାକୁ ପୁଣି ଆମେ ପୁଣି ପାଇବା ନା ନାଇଁ।
ହଁ ସତ କଥା ଯେ ଯୋଉଟା କରିଚେ ସେଟା ପୁଣି ଭୋଗିଆ।
ହଁ ବା।
ହଉ ଟାଇମ ହେଇଗଲାଣି।
ହଁ।
ତମର କଣ କାମ ଆସିନି ନା କଣ?
ନା ମୋର ଆସିନି।
ତ ମାନେ ନୂଆ ତମେ?
ହଁ।
ହଉ କାମ ଆସିଲେ କହିବ ଆଉ କଲ କରିବ କଥା ହବା।
ହଁ ହଁ। ରଖ।
ରଖୁଛି।
ହଁ।